ଅଁ, କଣ କରୁଚ?
ଆଉ ଏଇଠି ବସିଥିଲି ଆଉ।
ଆଉ ଦେହ ଭଲ ଅଛି?
ହଁ ଦେହ ଭଲ ଲାଗୁଛି, ଆଜି କଣ ସନ୍ଧ୍ୟାବେଳଠୁ ଟିକେ ଛାତି ଟା ପଡୁଛି। ଭଲ ଲାଗୁନି ଟିକେ ଆଉ।
ଅଁ, ହଁ ଗ୍ୟାସ୍ ଫ୍ୟାସ୍ ହେଇଯାଇଛି ବୋଧେ କି କଣ ମେଡ଼ିସିନ୍ ଖାଇଲନି?
ଅଁ, ଏ ଘରେ ଆଣିଥିଲେ ତ ସେ ଛଣାଛଣି ଟିକେ ଖାଇ ଦେଇଚି ଆଉ।
ଓ ହୋ। ଆଉ କଣ ଛଣାଛଣି ଏମିତି ଖାଇଦେଲ ଯେ ଏତେ ଗ୍ୟାସ୍ ହେଇଗଲା?
ସିଏ ବାପା ଆଣିଥିଲେ ବରା, ସିଙ୍ଗଡା, ପିଆଜି, ଆଳୁଚପ ଏଇଥିରୁ ସବୁ ଗୋଟେ ଗୋଟେ ଖାଇଦେଲି ତ। ସେଇଥିପାଇଁ କି ଟିକେ ଗ୍ୟାସ୍ ଫ୍ୟାସ୍ ହେଇଯାଇଛି ଆଉ। ଛାତି ଟା ଖାଲି ପଡୁଚି ଭଲ ଲାଗୁନି।
ଆଚ୍ଛା ନାଇଁ ମୋ ମୁଁ ତମୋ ଟେ ଫୋନ୍ କରିଥିଲି କଣ କି? ଆ, ମୋର ଗୋଟେ ନୂଆ ଫୋନ୍ ଟେ କିଣିବାର ଅଛି ତ ମୁଁ କିଛି ଜାଣିପାରୁନି। ମୋର ଫୋନ୍ ବିଷୟରେ ଏତେ ଜ୍ଞାନ ନାହିଁ। ତ ମୁଁ ଟିକେ ପଚାରୁଥିଲି କି କୋଉ ଫୋନ୍ ଟା କିଣିଲେ ଟିକେ ଭଲ ହବ, ଭଲ ଷ୍ଟୋରେଜ୍ ଥିବ। ଭଲ କ୍ୟାମେରା କ୍ୱାଲିଟି ଥିବ। ଆଉ ମାନେ ଟିକେ ହ୍ୟାଙ୍ଗ ଫ୍ୟାଙ୍ଗ କମ ହଉଥିବ। ବେ ଟ୍ରି ଭଲ ରଖୁଥିବ ଚାର୍ଜିଂ ଟା।
ହୁଁ, କେତେ ମାନେ କେତେ ଟଙ୍କା ଭିତରେ?
ହୁଁ ତଥାପି ଦେଖ କୋଡ଼ିଏ ପଚିଶ ହଜାର ଭିତରେ।
ଆଉ କୋଡିଏ ପଚିଶ ହଜାର ଏବେ ଅଁ, କୋଡିଏ ପଚିଶ ତ ନୁହଁ। ତିରିଶ ଭିତରେ ବାହାରି ଥିଲା ଆ, ଭିବୋ ଭିସିକ୍ସଟି କିି ସିକ୍ସଟିଇ ଏଇଟା ଆଣିଲନି ମୁଁ ସେଇଥିରୁ ଗୋଟେ ଆଣିଚି। ଭଲ ଅ ଛି ତ ତା କ୍ୟାମେରା କ୍ଵାଲିଟି। ବ୍ୟାଗାଉନ ବ୍ୟାଗ୍ ଫଟୋଟା ବଢିଆସେ ଉଠୁଚି ପୁରା।
ଆଚ୍ଛା ଅ ନାଇଁ ମୁଁ ଗୋଟ ଗୋଟେ ଭିବୋ ୟୁଜ୍ କରୁଛି ମୋତେ କାଇଁ ଟିକେ ଭଲ ଲାଗୁନି ଆଉ କିଛି କମ୍ପାନୀ ମୁଁ ଚାହୁଁଛି ୟୁଜ୍ କରିବା ପାଇଁ
ନାଇଁ ନାଇଁ ସବୁ ତ ସେତେବେଳେ କେତେବେ ତମେ କେତେବେଳେ କିଣିଥିଲ ସେତେବେଳେ କଣ ଥିବ? ଆଉ ଏବେ ଏବେ ନୂଆ ନୂଆ ଲଞ୍ଚ ହଉଛି ନା ନୂଆ ନୂଆ ସେମାନେେ କ୍ୟାମେରା କ୍ଵାଲିଟି ଏବେ ସବୁ କମ୍ପ ମ୍ପିଟେଟିଭ ଚାଲିଲାଣି ନା ଶ୍ୟାମସଙ୍ଗ ଏଇଟା ଏଇ କ୍ୟାମେରା ଦେଲାଣି ମାନେ ଆମେ କେମିତି କମ ଟଙ୍କାରେ ଭଲ କ୍ୟାମେରା ଦବୁ। ଏ ସବୁ କମ୍ପିଟେଟିଭ୍ ହେଇଗଲେଣି ସବୁ ମାନେ କମ୍ପ୍ ମାନେ ପୁରା ଉଁ କମ୍ପିଟେଟିଭରେ ଚାଲିଛି ନା ସାମସଙ୍ଗ ଯଦି ଏତି ଏତେ ଟଙ୍କାରେ ଧର ଆମର ଦେଖ ଖ ଅ ସାମସଙ୍ଗ ଅଲଟ୍ରା ଟ୍ବେଣ୍ଟି ଫାଇଭ ଯୋଉଟା ସେଇଟା ଆମକୁ ଲକ୍ଷେ କେତେ ଟଙ୍କା ପଡୁଛି ସେଥିରେ ଯୋଉ କ୍ୟାମେରା ଦଉଚି ଆମକୁ ଆଇ ଫୋନରେ ବି ସେ କ୍ୟାମେରା ମିଳୁନି।
ହଁ।
ହେଲା। ତେଣୁ ଏବେ ସବୁ ମାନେ ନୂଆ ନୂଆ କମ୍ପାନୀ ମାନେ ପୁରୁଣା କମ୍ପାନୀ ଯୋଉରା ସେମାନେ ସେଲ କରିବା ପାଇଁ ତାଙ୍କ ମୋବାଇଲରେ ଏବେ ବହୁତ ମାନେ ଇଏ ହେଇଗଲେଣି। ସେ ସେଇଥିପାଇଁ କେମତି କମ ଟଙ୍କାରେ ଆମେ କେମିତି ଟିକେ କ୍ୟାମେରା କ୍ଵାଲିଟି ଭଲ ଦେଇଦେଲେ ଲୋକ ସେଇଟା କିଣି ନେବେ।
ହେଲା ତାଙ୍କର ଯେତେ କମ ଟଙ୍କାରେ ଯେତେ କ୍ୟା କ୍ୟା ମାନେ ମୋବାଇଲଟା ସେଲ ହବ ସେଇଟା ସେମାନଙ୍କର ଲାଭ ନା ଆଉ ଆଉ କଣ ଆମ ମାନେ ଧର ମିଡିଲ୍ କ୍ଲାସ ଝିଅ ହଁ ଯିଏ ହାଇ ଫାଇ ସିଏ ଧର କିଣିଲେ ଲକ୍ଷେ କେତେ ଦେଇକି କିଣିଲେ ଆମେ ଧର ଯୋଉ ମିଡିଲ କ୍ଲାସ ରହିଲୁ ସେମା ଆମେ ବି ଚାହୁଁଛୁ ଆମ ଫଟୋ ଭାଇ ଟିକେ ଭଲ ଆସୁ ଆମେ ବି ଚାହୁଁଛୁ ଆମ ମାନେ ପିକଚର କ୍ଵାଲିଟି ଟା ବି ଟିକେ ଭଲ ଆସୁ। ତେଣୁ ଆମେ ଆମେ ତ ଏତେ ଟଙ୍କା ଦେଇ କିଣି ପାରିବାନି ନା! ତେଣୁ ଆମେ ଯୋଉ ଯେତେ କମ ଟଙ୍କାରେ ଧରକୁ ଆମକୁ ଯୋଉ ମିଳିଗଲା ଭିବୋର ଧର ଭି ସିକ୍ସଟି କି ଭି ସିକ୍ସଟି ଆମକୁ ଧର କମ ଟଙ୍କାରେ ମିଳିଗଲା ଆମେ ସେଇଟା ହିଁ ନେଇ ଆସିବୁ ଆମେ କାହିଁ ସାମସଙ୍ଗ ଆଡେ ଯିବୁ।
ହଁ ସେଇଟା ବି ଠିକ କଥା କିନ୍ତୁ ଗୋଟେ ଜିନିଷ କଣ ଏବେ ଟିକେ ଡର ଲାଗୁଚି। ଏ ଯୋଉ ତମେ ତ ଶୁଣିଥିବ ଫୋନ ଏସି ସବୁ ଏଗୁଡାକ ମାନେ ଫାଟ ଟୁଛି ତ ସେଥିଲାଗି ବି ଡର ମାଡ଼ୁଛି କୋଉ ଫୋନ୍ ଟା କିଣିଲେ ଭଲ ପଡ଼ିବ କି ନ ପଡ଼ିବ ଫା ଟି ଫୁଟି ଯିବ ହେଇଠୁ ଅକାରଣରେ ମୋ ଜୀବନଟି ଚାଲିଯିବ।
ଏ ଶୁଣ ସେଇଟା ଲକ୍ ଉପରେ କଥା ମାନେ ଶହ ଶହ ଲୋକ ଫୋନ ୟୁଜ କରୁଛନ୍ତି ଶହ ଶହ ଲୋକ ଏସିି ୟୁଜ କରୁଛନ୍ତି କାହାର କେତେବେଳେ କଣ ହବ ସେଇଟା ତ ଆମେ ଆଉ କହିପାରିବାନି ନା କାହା ଭାଗ୍ୟରେ କଣ ଥିବ? ତା ବୋଲି ନାହିଁ କି ଆମେ ଏସିି ଲଗେଇ ଶୋଇବୁନି ଆଉ ଅସହ୍ୟ ଯୋଉ ଗରମ ହଉଛି ତା ବୋଲି ନୁହଁ ଯେ ଆମେ ଏସି ଲଗେଇ ଶୋଇବୁନି। ଫୋନ୍ ଟା ତ ଅଇକା ସମସ୍ତଙ୍କର ନିଡେଡ ହେଇଗଲାଣି। ଆଉ ଫୋନ୍ ବିନା ଫୋନରେ ତ ଛୁଆ ଖାଦ୍ୟ ବି ଖାଉନାହିଁ। ଆଉ ତମେ ବିନା ଫୋନରେ ବି ରହିିବି ପାରିବନି ବାଧ୍ୟ ହେଇ ତ ଯାହା ବି ହେଲେ ଗୋଟେ କିଣିବାକୁ ପଡିବ। ଆଉ ସେମିତି ଯଦି ଡରିବ ତ ଆମେ କିଛି ବି କରିପାରିବାନି। ଆମେ ବସ୍ ଆକ୍ସିଡେଣ୍ଟ ହଉଛି ଆମ କଣ ବସରେ କୁଆଡେ ବୁଲିବାକୁ ଯାଉନେ?
ହଁ ସେଇଟା ଠିକ୍ କଥା ଆଁ ଆଚ୍ଛା ତାହେଲେ ତମେ କହୁଚ କଣଟା ଭଲ ହେବ ଭିବୋ ଭଲ ହେବ ନା ସାମସଙ୍ଗ ଭଲ ହେବ?
ଆଉ ସାମସଙ୍ଗୁ ଶୁଣ ତମର ଯଦି ବାଲାନ୍ସ ଠିକ ଅଛି ମାନେ ଅଧିକା ବାଲାନ୍ସ ଅଛି ତମେ ସାମ ସାମସଙ୍ଗର କ୍ୟାମେରା କ୍ଵାଲିଟି ଟା ଭଲ ରହିବ। ମାନେ ସବୁ ଫୋନ ଅପେକ୍ଷା ଏମିତି କି ଆଇ ଫୋନ୍ ଠାରୁ ବି ସାମସଙ୍ଗର କ୍ୟାମେରା କ୍ଵାଲିଟିଟା ଭଲ ରହିବ ହେଲା। ସେମିତି ଯଦି ପଇସା ଦେଇକି ଆଣିପାରିବ? ଆଣିବ ଲକ୍ଷେ କେତେ ଟଙ୍କା ସାମସଙ୍ଗ ବୋଧେ ପଡୁଛି ଲକ୍ଷେ ବାଆସ୍ତରି ନା କେତେ? ତ ଗୋଟେ କଣ ପଡୁଛି ମୁଁ ତ କିଣିନି ମାନେ ଉଁ ଆମର ତ କେହି ସେମିତି ନାହାନ୍ତି କିଣିବା ପାଇଁ ମୁଁ ଜାଣିନି ଯାହା ଶୁଣିଥିଲି। ଯେତେବେଳେ ସେଇଟା ନୂଆ ବାହାରିଥିଲା ଏବେ ତ ସେଇଟା ଓଲଡ ହେଇଗଲାଣି ତାପରକୁ କେତେ ଟୋଣ୍ଟି ସିକ୍ସ ବାହାରି ଟ୍ବେଣ୍ଟି ଫାଇଭ ପରେ ଟ୍ବେଣ୍ଟି ସିକ୍ସ ବୋଧେ ଅଲଟ୍ରା ସିକ୍ସ ବାହାରି ଅଲଟ୍ରାଟ ବାହାରିନି।
ଆବେ ଭିବୋର ଏବେ ବହୁତ ମାନେ ବହୁତ ମଡେଲ ବାହାର ଛି ବଢିଆ କ୍ୟାମେରା କ୍ୱାଲିଟି ଦଉଛି ତମେ ସେୟାକୁ ଆଣୁନ
ହଁ। ନାଇଁ ସେଇତ ମୁଁ ଭାବୁଥିଲି କଣ ଅନଲାଇନରୁ କିଣିଲେ ଭଲ। ହବ ନା କଣ ଆମର ମୁଁ ଭାବୁଛି କଣ? ନା ଅନଲାଇନରୁ କିଣିଲେ ବୋଧେ ବହୁତ ଭଲ ହେବ କାହିଁକିନା ମୋର ଯେଉଁ ପୁରୁଣା ଫୋନଟା ସେଇ ସେଟା ମୁଁ ଏକ୍ସଚେଞ୍ଜ କରପାରିବି ଅ ସେଇଟା ମୋର ପୁରୁଣା ଫୋନଟା ପ୍ରାୟତଃ ମତେ ଦେଖଉ ଛି ଦଶ ହଜାର ପାଖାପାଖି ଦଶ ଏଗାର ହଜାର ପାଖାପାଖି ଦେଖଉଛି। ତ ମୁଁ ଭାବୁଛି କି ସେଇ ଫୋନଟା ଏକ୍ସଚେଞ୍ଜ କରିଦେଇକି ନୂଆ ଫୋନଟା ନେଇଆସିବି। ଆଁ ନା ଦୋକାନରୁ ଆଣିଲେ ଭଲ ହେବ?
ନା ମୋ ମତରେ ଦୋକାନ ରୁ ଆଣିଲେ ଜିନିଷଟା ଭଲ ହେବ ଅନଲାଇନ ଜିନିଷ ନା ସେମାନେ କଣ ୟୁଜ କରୁଛନ୍ତି କଣ ନାଇଁ ଶୁଣ ସେମାନେ ଖୋଲିକି ହୁଏ ତ କଣ ଡୁପ୍ଲିକେଟ ଜିନିଷ ଦେଇକି ସିଲ୍ କରିଦେବେ ତାଙ୍କ ପାଖରେ ସେ କ୍ଷମତାଟା ଅଛି। ହେଲା। କିନ୍ତୁ ଦୋକାନରୁ ଆମେ ମାନେ ଆମ ଆଖି ଆଗରେ ଧର ଆମ ସାଟିଫାକ୍ସନରେ ଆମେ ଜିନିଷଟା ଆଣିବା ଆମ ଆ ଆଖି ଆଗରେ ଖୋଲିବା। ସେଇଟା ଯଦି ଅବଶ୍ୟ ସିଆଡେ କଣ ହେଇଥିବ ଆମେ କହିପାରୁନୁ କିନ୍ତୁ ମୋ ମତରେ ଦୋକାନରୁୁ ନିଜେ ଦେଖି ଚାହିଁ ସବୁ ଚେକ୍ ଚାକ୍ କରିକି ଆଣିବାଟା ଭଲ। ଅନଲାଇନ୍ ଜିନିଷ ମତେ କାହିଁ ଠିକ ଲାଗୁନି କିନ୍ତୁ ଏତିକି ଅନଲାଇନରେ ଫାଇଦା କଣ ଆମେ ଏଇଟା ଏକ୍ସଚେଞ୍ଜ କରିପାରିବା। କିନ୍ତୁ ଦୋକାନରେ ସେଇଟା ଏକ୍ସଚେଞ୍ଜ ବହୁତ କମ ଟଙ୍କା ନେବେ। ଅନଲାଇନରେ ଗୋଟେ ଆଭରେଜ ଟଙ୍କା ରଖିବେ। କାରଣ ସେ ମୋବାଇଲ କଣ୍ଡିସନ ଦେଖିବେ କାଚ ଦେଖିବେ ଡିସପ୍ଲେ ଦେଖିବେ। ସେ ଦୁନିଆ ହେଇକି ସେ ରେଟ୍ ରାଟ କାଟିକି ଯୋଉଠି ପାଞ୍ଚ ହଜାରରେ ଏକ୍ସଚେଞ୍ଜ ହବ ସେଇଠି ତାକୁ ତିନି ହଜାରରେ ଦୋକାନରେ ଦବ। କିନ୍ତୁ ଅନଲାଇନରେ ସେଇଟା ଆମକୁ ଫାଇଦା ରହିବ।
ହଁ ସେଇଟା ଠିକ୍ କଥା କାହିଁକିନା ମୁଁ ବି ସେୟା ଚାହୁଁଛି କାରଣ ମୋ ପାଖରେ ତ ଏତେ ବଜେଟ୍ ନାହିଁ ନା ମୋର ଟିକେ
ଯୋଉ ଆମର କଣ ସେଇଟା କରୁଛନ୍ତି?
ଇଏ ମାଇ।
ଇଏ ମାଇ ରେ ନେଇ ଆସ।
ହଁ ସେଇଟା ବି ମୁଁ ଭାବିଛି। କିନ୍ତୁ ମୁଁ ଭାବୁଛି କଣ ନା ଟିକେ ଯଦି ଆ ମାନେ ଏ ଫୋନଟା ବି ବିକ୍ରି ହେଇଯାଆନ୍ତାନା ତ ମୋତେ ବି ଟିକେ ଲାଭ ମିଳନ୍ତା। ଆ ମାନେ ଏଥିରେ ବି ମୋତେ ମାନେ କିଛି ଗୋଟେ ଫାଇଦା ମିଳନ୍ତା କି ଫୋନଟା ବିକ୍ରି ହେଇଗଲା। ପୁରୁଣା ଫୋନଟା ବି ମୁଁ ରଖିକି ବି କଣ କରିବି? ତ ଯଦି ବି ସେଇଟା ପଳଉଛି ଦଶ ହଜାର ଟଙ୍କାରେ ତ ଅସୁବିଧା କଣ ହଉଛି?
ଦଶ ହଜାର ତ କି ତମେ କୋଉ ଫୋନ୍ ୟୁଜ୍ କରୁଛ କି?
ମୁଁ ସେ ଭିବୋର ହିଁ ଫୋନ୍ ୟୁଜ୍ କରୁଛି।
ଆଚ୍ଛା ଆଚ୍ଛା ଭିବୋ ର ତ ଆଣିବ କୋଉ ଫୋନ ବୋଲି ଡିସାଇଡ କଲ?
ମୁଁ ସେ ଭାବୁଛି ସାମସଙ୍ଗ କି ଭିବୋ ଭିତରୁ ଦେଖିବି ଆଉ। କେଉଁଟା ଭଲ ଅ ବଜେଟ୍ ଫ୍ରେଣ୍ଡଲି ହେବ ଆଉ
ଦଶ ହଜାର ତ ବୋଧେ ମତେ ଲାଗୁଛି ଏକ୍ସଚେଞ୍ଜ ତମର ଦେଖଉଛି ଦଶ ହଜାର।
ହଁ।
ଆଉ ତାହେଲେ ଭଲ ଫୁନ୍ ଟା ହେଇଥିବ ସେଥିପାଇଁ ଦେଖଉଛି ନା କାରଣ ଟିକେ ମାନେ ଇଏ ବ ରାମ କମ ଥିବା ବାଲା ଫୋନ ଏତ ଏତେ ଟଙ୍କା କେବେ ଦେଖେଇବନି। ସେ ସେଇ ହାର୍ଡ଼ଲି ତିନି ହଜାର ଚାରି ହଜାର
ରାମ ଭଲ ଅଛି କିନ୍ତୁ ଏହା କଣ ଫୋନ୍ ଟା ମତେ ମତେ ଟିକେ ହ୍ୟାଙ୍ଗ ହେଲା ଭଳି ଲାଗୁଛି ମାନେ ମୋର ଟିକେ କମ୍ପାନୀ କାମ ହେଲା ଇଏ କାମ ହେଲା ମୋର ଟିକେ ଅଧିକ କାମ ରହିଯାଉଛି। ଫୋନେ ତ ସେଥିପାଇଁ ଟିକ ଟିକେ ଫୋନଟା ହ୍ୟାଙ୍ଗ ହେଉଛି ତ ମୋତେ ଟିକେ ଆଉ ଟିକେ ଭଲ ମଡ଼େଲ ଆଉ ଭଲ ଷ୍ଟୋରେଜ୍ ବାଲା ଫୋନ୍ ଟିକେ ଦରକାର। ତ ସେଥିଲାଗି ମୁଁ ଚାହୁଁଛି ଚେଞ୍ଜ କରିବା ପାଇଁ।
ଅଛି ଦେଖିବା କଣ ହେଉଛି।
କାରଣ ଅଫିସିଆଲି କାମ ଯୋଉମାନେ କରୁଛନ୍ତି ସେମାନେ ଗୋଟେ ସାମସଙ୍ଗ ହିଁ ୟୁଜ୍ କରୁଛନ୍ତି।
କଣଟା?
ମୁଁ କହିଲି ଅଫିସିଆଲି ଯୋଉମାନେ କାମ କରୁଛନ୍ତି। ସେମାନେ ପ୍ରାୟ ସାମସଙ୍ଗ ଟା ୟୁଜ୍ କରୁଛନ୍ତି କାରଣ ତାର ଭଲ ରିଆମ ଆଉ ରମ ଟା ସେଟା ଭଲ ରହୁଛି ତା ବ୍ୟାଟେରୀ କ୍ଵାଲିଟି ଟା ବି ଭଲ ରହୁଛି। ମାନେ ବ-ବୋହୁତ ସମୟ ଚାର୍ଜ ରଖୁଛି। ଶୂନ ଭଲ ରହୁଛି ସେଇଟା।
ହଁ ମୋତେ ବି ମୋ ସାଙ୍ଗ ଗୋଟେ ବି ମତେ ସେଇ କଥା କହୁଥିଲା। କି ନାହିଁ ସାମସଙ୍ଗଟା ଆଣି ସେଇଟା ଭଲ ରହୁଛି ବୋଲି। ମୁଁ ଭାବିଲି ତମେ ତ କହୁଥିଲ ଥିଲ ଆଗରୁ ଗୋଟେ ମୋବାଇଲ ସୋରୁମରେ ଥିଲ ନା ତ ମୁଁ ଭାବିଲି କି ତମେ ଜାଣିଥିବ କୋଉ ଫୋନ୍ ଟା କେମିତି ଟି କଣ ତାର କ୍ୱାଲିଟି କଣ? ଆ କଉ ଫୋନ୍ଟା କିଣିଲେ ବେଶୀ ହ୍ୟାଙ୍ଗ ହେବନି। ମୁଁ ତ ସେଥିଲାଗି ମୁଁ ଟିକେ ତମ ପାଖକୁ ଫୋନ୍ କଲି ଆଡ଼ଭାଇସ୍ ନେବା ପାଇଁ ଆଉ ତମ ଭାଇ ଏବେ ବି କେଉଁଠି ଗୋଟେ ରହୁଛନ୍ତି ବା ମାନେ କଉ ଗୋଟେ ସପ୍ ରେ ମୋବାଇଲ୍ ସପ୍ ରେ
ହଁ। ସେ ଆମର ଏଇଠି ରହୁଛି ଆମ ଗାଁରେ ଗାଁ ପାଖ ଗାଁରେ ଗୋଟେ ଅଛି ଆମ ମାର୍କେଟ ରେ ସେଇଠି ରହୁଛି ଆଉ ହଉ ମୁଁ ନହେଲେ ତାକୁ ପଚାରିକି ତମକୁ କହିବି ଆଉ।
ହଁ ଟିକେ ମୋତେ ଟିକେ କଣ ଦରକାର ନା ଦୋକାନ ଠାରୁ ଟିକେ ମତେ ଅନଲାଇନରେ ବଜେଟ କମ ପଡିଲା। ତ ମୁଁ ଅନଲାଇନୁ ମଗେଇ ଦେବି। ଅ ତ ଏବେବି ତ ଅନଲାଇନ ଜିନିଷ ଭଲ ପଡୁଛି ଇଲେକ୍ଟ୍ରିକାଲ ଜିନିଷ ଉପରେ ଏତେ ଖରାପ ଆସୁନି ମୁଁ ଯେତିକି ଶୁଣିଛି ତ ଦେଖିବା ଯଦି
ମୁଁ ବା ଗୋଟେ ଏବେ ଏ ସିି ଆଣିଥିଲି ଆ ଜମା ଭଲ ପଡୁନି।
ଏ ସି କଥା ମୁଁ କହିପାରୁନି କିନ୍ତୁ ମୋର ପ୍ରାୟତଃ ଦୁଇ ତିନି ଜଣ ସାଙ୍ଗ ଫୋନ୍ ଆଉ ଗ୍ରାଇଣ୍ଡର ଘରିକା ସବୁ ମଗେଇଥିଲେ ତାଙ୍କର ଭଲ ଚାଲିଛି କିଛି ପ୍ରୋବ୍ଲେମ ହଉନି ସେଥିରେ।
ହେଇଥିବ ଆଉ।
ହଁ ହଉ ଠିକ୍ ଅଛି ତମେ ଟିକେ ତୁମ ଭାଇଙ୍କୁ ପଚାରିକି ମତେ କହିବ କଣଟା ଭଲ ପଡ଼ୁଚି। ଆଉ କେତେ କଣ ରେଞ୍ଜ ହଉଛି ମାନେ କେତେ ରେଟ୍ ଭିତରେ ଆଉ ତ ଦେଖିକି କହିଲେ ମୁଁ ସେଇ ହିସାବରେ ଡିସାଇଟି କରିବି। କୋଉଟା କିଣିବି ଆଉ।
ହଉ ଠିକ୍ ଅଛି।
ହଁ ହଉ ତୁମେ ଯାଅ କଣ କରିବ।
ହଁ ହଁ ହଁ ହଁ।